ହଁ ଆପଣ କଣ କହୁଥିଲେ?
ଓ ହଁ ନାଇଁ ମୁଁ କହୁଥିଲି ଆମର ତ ଆଜି ପୁରା ଏଇଠି ପଟେ ଦିନ ମାନସାରା ଆଜି ବର୍ଷା ପୁରା ହଉଛି। ଏମିତି ଲୋକଙ୍କୁ ବର୍ଷା ଆଜି ହଇରାଣ କରୁଛି, ନ କହିବା ଭଲ।
ହଁ ନାଇ ପ୍ରାୟତଃ ଆମର ମେଘ ନଥିଲା। ଆମର ଦିନମାନ ନଥିଲା। ଏଇ ପ୍ରାୟ ଅଧଘଣ୍ଟା ଖଣ୍ଡେ ହେବ, ଅଧଘଣ୍ଟା ଖଣ୍ଡେ ହେବ ମେଘ ପକଉଛି। ଅଳ୍ପଅଳ୍ପ ଅଳ୍ପଅଳ୍ପ ପକୋଉଛି ମେଘ। ମେଘ ହବା ଆବଶ୍ୟକୀୟ। କାରଣ ମେଘ ହେଲେ ଆମର ଚାଷୀମାନେ ତଳି ପକେଇବେ। ଚାଷ କାର୍ଯ୍ୟ ଆରମ୍ଭ କରିବେ, ଆଉ ଯଦି ମେଘ ନହବ ଚାଷୀ ମାନେ ହଇରାଣ ହେଇଯିବେ ନା?
ନା ନା ଆଷାଢ ମାସରେ ବର୍ଷା ହବନି କି, ଆଷାଢ ମାସର ବା ବର୍ଷାର ମାସଟା। ବର୍ଷା ହବ ଭଲ କିଛି ନାହିଁ ବର୍ଷା ଟା ଠିକ ହୁଅନ୍ତା ରାତି ସାରା ହଅନ୍ତା। ରାତି ଯୋଉ ପଡିଛି ପୁରା ମାନେ ସନ୍ଧ୍ୟା ସାତଟାରୁ ସକାଳ ଚାରିଟା ଯାଙ୍କେ। ମିନିମମ୍ ହେଲାଣି କେତେ ଘଣ୍ଟା ନଅ ଘଣ୍ଟା ହେଲାଣି। ବର୍ଷା ରାତି ସାରା ଢାଳନ୍ତା। ନହେଲେ ଏତିକି ବଳୁ ବି ଢାଳିଲେ ସମସ୍ତେ ଆସି ନିଜ ଜାଗାରେ ସେଟ୍ଅପ୍ ହେଇଯାଇଥିବେ ରାତି ସାରା ବର୍ଷା ହୁଅନ୍ତା। କିଛି ବାଧନ୍ତାନି। ଏ ଯୋଉ ଦିନ ମାନସାରା ବର୍ଷା ହଉଛି ପୁରା ଲୋକମାନେ ଏଇ ଯେଉଁ ଓଭରବ୍ରିଜ୍ ଏନ୍ଏଚ୍ ହେଇଚ ଦେଖିଥିବ କେତେ ବଡ଼ ବଡ଼ ଓଭରବ୍ରିଜ୍। ମାନେ ଆମେ ମା ଝିଅ ଆଜି ଆସିଲେ ବେଳକୁ ଏଇ କୃଷ୍ଣାସପୁର ତଳ ଯୋଉ ଓଭର ବ୍ରିଜା ପୁରା ପ୍ୟାକ୍।
ମାନେ ତା ଦେହରେ କୋଉଠି ଟିକେ ଜାଗା ନାହିଁ। ହି ଏତେ ଲୋକ ଛିଡା ହେଇଛନ୍ତି। ହଁ। ବର୍ଷା ମାନେ ପୁରା ଏ ତେ ଯୋରେ ଢାଳୁଛି ବା ମାନେ ପୁରା ମାନେ ମୁଁ ଅପେକ୍ଷା କରି କରିକିରି ଏଗାରଟା ପଇଁଚାଳିଶରୁ ସାଢ଼େ ବାର ବାରଟା ପଇଁଚାଳିଶ ହେଇଗଲା ପୁରା ଘଣ୍ଟାଇ ପୁରା ନନଷ୍ଟପ୍ ପୁରା ହେଲା। ତାପରେ ମୁଁ ବାଧ୍ୟ ହେଇ ପଳେଇ ଆସିଲି। ମୁଁଇଲି ଏ ଯିବ ତାର ଯଦି ଲେଟ୍ ଫେଟ୍ ହବ କି କଣ? ବର୍ଷା ଟିକେ ଜଷ୍ଟ କମିଲେ ମାନେ ଘଣ୍ଟାଏ ପରେ ପୁରା ଟେ ଟିକଏ କମିଲା ବେଶୀ ବି ନୁହେଁ। ମୁଁ ସେ ଟିକେ ବର୍ଷାରେ କହିଲି ଯେହେତୁ ରେନକୋଟ୍ ଆଣିଛି ପଳେଇବା ଆଉ ବର୍ଷା ଜୋର ହେଲା ବେଳୁକୁ ଗାଡି ଚଲେଇ ହଉନି କାରଣ ଯୋଉ ଏତେ ଜୋର ଛିଟା ମାରିଛି ସେ ହେଲମେଟ ରେ ବି ଦେଖ ଦେଖାଯାଉନି କିଛି।
ହଁ ନାଇଁ ବର୍ଷା ହେଲେ ଆମ ଗାଡି କଣ ଚଲେଇ ହବ ଯଦି ହେଲମେଟ ନାଇଁ ନଥିବ ନା ଗାଡି ଚଲେଇବା ବହୁତ କଷ୍ଟ ହେଇଯିବ କାହିଁକିନା ଆମେ ଗାଡିରେ ରେସ ରେ ଯେ ଗଲାବେଳେ ମେଘ ଠୋପା ଗୁଡ଼ିକ ଆମ ମୁହଁରେ ବାଜିଲେ କିମ୍ବା ହାତ ଗୋଡ଼ରେ ବାଜିଲେ କଣ୍ଟା ଭଳିଆ ପୁରା ଫୁଟିଲା ଭଳିଆ ଲାଗିବ।
ହଁ।
ଗାଡ଼ି ଟୋଟାଲି ଉପରେ ଚଲେଇ ହେବନି ଯଦି ହେଲମେଟ୍ ନାଇଥିବ ତାହେଲେ ଚଲେଇହବ ଗାଡ଼ି କିଛି ଅସୁବିଧା ନାହିଁ। ଆମର ହେଲମେଟ ହଁ ଆମର ହେଲମେଟ ଟା ୟୁଜ୍ କରିବା ଆବଶ୍ୟକ। କାରଣ ହେଲମେଟ୍ ନହିଁଲେ ଆମକୁ ସ୍ପିଡ଼୍ ବି ଆମକୁ ଜଣାପଡ଼େନା ବହୁତ। ଏବଂ ବିଭିନ୍ନ ପୋକ ଅ ଗୋଡି ବି ମାଡ଼ ହୁଏ ଆମର ସେଥିରୁ ମଧ୍ୟ ଆମେ ବଞ୍ଚିତ ହୋଇଥାଉ ଏବଂ ବିଭିନ୍ନ ପ୍ରକାର ଆସ୍ ଆକ୍ସିଡେଣ୍ଟ ଯଦି ଆଜି ଭଲ ଅଛି ମନ୍ଦ ଅଛି କେଉଁଠି ଆକ୍ସିଡେଣ୍ଟ ହେଇଗଲା ସେଥିରୁ ମଧ୍ୟ ଆମେ ମୁକ୍ତି ପାଇବା। ମେଟା ପିନ୍ଧିବା ଆବଶ୍ୟକୀୟ ଆମେ ସଚେତନ ରହିବା ସହିତ ଲୋକମାନଙ୍କୁ ମଧ୍ୟ ସଚେତନ କରାଇବା।
ହଁ ନାଇଁ ମୁଁ ଏବେ ଯିବା ଦିନ ଠାରୁ ମୁଁ ସବୁଦିନ ହେଲମେଟ ନେଇକି ଯାଏ ହେଲମେଟ ଟା ନବାର କାରଣ ଏଥିପାଇଁ ଯେ ଯେହେତୁ ଆମେ ଗାଁ ରାସ୍ତାରେ ଯିବା ସେବା କରୁଛୁ ଆମର ତ ଏପଟ ରାସ୍ତା ବି ମାନେ ପୁରା ମାନେ କଦ ଦର୍ଯ୍ୟ ରାସ୍ତା ନା ରାସ୍ତା ଭଲ ନୁହଁ ତ ଯୋଉ ବର୍ଷା ପାଣି ପଶିକିରି କୋଉଟେ ଖାଲ ଢିପ ଟୋଟାଲ ସମାନ ସବୁ ପ୍ଲେନ ଗାଡି ଚଲେଇକି ଆସିବ ମାନେ ଗାଡି ଶହେ ଥର ଡପ୍ ଡପ୍ ଡପ୍ ଡପ୍
ନାଇଁ ଆପଣ ଯାଉଛନ୍ତି ଅଳ୍ପ ବାଟ ଯାଉଛନ୍ତି ପ୍ରାୟ ଦି ତିନି କିଲୋମିଟର ହବ। ଆପଣ ହେଲମେଟ୍ ନେଲେ ହେବନି ଆପଣ ଗାଁ ଗହଳି ରାସ୍ତାରେ ଯାଉଛନ୍ତି କିଛି ଅସୁବିଧା ନାହିଁ।
ନା ନା ମୁଁ ଏଇ ବର୍ଷା ଯୋଗୁ ହଁ ବର୍ଷା ପାଇଁ ନେଇକି ଯାଉଛି କାରଣ ଯୋଉ କଣ ନା ବର୍ଷା ପଡିଲେ ଯେତେବେଳେ ରେନିକୋଟ୍ ଟା ପିନ୍ଧୁଛୁ ମୁଣ୍ଡରେ ଦବାକୁ ପଡୁଛି। ଆଉ ମୁଣ୍ଡରେ ମୁହଁରେ ଯୋଉ ବର୍ଷା ମାଡ଼ ହଉ ମୁଁ ଚଲେଇ ପାରୁନି ମୋ ଆଖି ବନ୍ଦ ହେଇଯାଉଛି ତେଣୁ ହେଲମେଟ୍ଟା ଦେଲେ ମୁଁ ଚଲେଇ ପାରୁଛି। ସେଥିପାଇଁ ନେଇକି ଯାଉଛି
ସୁବିଧା ଅନୁଯାୟୀ ଆପଣ ଯଦି ଆପଣ ସୁବିଧା ହେଉଛି ହେଲମେଟ୍ ନଁକି ଗଲେ। ଆପଣ ନିଅନ୍ତୁ କିଛି ଅସୁବିଧା ନାହିଁ ତ।
ହଁ
ହଁ। ଆଚ୍ଛା ଆପଣଙ୍କର ଯଉ ସ୍କୁଲ ଯାଉଛନ୍ତି ଆପଣ ଆପଣ ସକାଳୁ ଖାଇକି ଯାଉଛନ୍ତି ସ୍କୁଲରେ ଆଉ ଟିଫିନ୍ ଦେଉଛନ୍ତି ନା ଟିଫିନ୍ ଫିଫନ୍ ବ୍ୟବସ୍ଥା କିଛି ନାହିଁ ସ୍କୁଲରେ।
ସ୍କୁଲରେ କଣ ଟିଫିନ୍ ଦେବେ।
ଆଚ୍ଛା ଆପ୍-ଆଚ୍ଛା ଆପଣ ଯାହା ଖାଇକି ଯାଉଛନ୍ତି ଘରକୁ ବନେଇକି।
ଆମେ ଘରୁ ଏତେ ସକାଳୁ କଣ ବନେଇକି ଯିବୁ ମୁଁ ଖାଇକି ଯାଏ ଏ ଘରୁ ଚାହା କରିକି ଦିଏ ବାପାଙ୍କୁ ଚାହା ସହିତ ଟିକେ ବିସ୍କୁିଟ୍ ଖାଇ ଦେଇକିଯାଏ। ଆଉ ଯୋଉଦିନ ଆଜି ତ ଇସୁ ମନା କଲା ମୁଁ କହୁଥିଲି ଚାଉମିନ କରିଦେଇବି ନବୁ? କହିଲା ନାଇଁ ମୋର ଆଜି ଇଚ୍ଛା ନାହିଁ କାଲି କରିକି ନେଇଥିଲି ପରଟା ଆଳୁକଷ୍ ତା।
ହଁ।
ଯୋଉ ଦିନ କରିକି ନିଏ ଟାଇମ୍ ଟିକେ ହୁଏ ତାକୁ ନେଇ ତାକୁ ଦେଲି ଦିଟା ଆଉ ମୁଁ ନେଲି ଗୋଟେ। ଏପଟ ସେଇଠି ଖାଇବାକୁ ଭଲ ଲାଗୁନି ଗୋଟେ ନେଇଥିଲି।
ଗୋଟେ ପରଟା ନା ଦିଟା ନେଇଥିଲି ଦିଟା ପରଟା ତାର ଦିଟା ମୋର ଦିଟା ପରଟା ଆଳୁ କଷା କରିକି। ନେଇଥିଲୁ ଆଉ କେବେ କେବେ ସେମିତି ଏଇ ଯୋଉ ଭଲ ଭଲ ଭଜା ହେଲେ ସିଏ ଭଲ ଭଲ ଭଜା ହେଲେ ଖାଉଛି କୋବି ଭଜା ସୋୟାବିନ୍ ଆଳୁ କଷା। ଆଳୁ କଷା ତା ସହିତ ରୁଟି ନହେଲେ ପରଟା କଲେ ନଉଛି।
ହଁ ଆପଣ କଣ ଆପଣ ବିସ୍କୁଟ ଆପଣ ମୋ କହିବା କଥା ଆପଣ ବିସ୍କୁଟ ଖାଇ ଗୋଟେ ଜାଗା ରହିପାରୁଛନ୍ତି ଆପଣ?
ଅଭ୍ୟାସ ହେଇଗଲାଣି।
ଆଚ୍ଛା।
ମୁଁ ନେଇଯାଏ ମୁଁ ସେଠିକି ନେଇଯାଏ ଖାଇବା ନେଇଯାଏ କରିକି ପ୍ରାୟ ନହେଲେ ସେଠୁ କିଣିକି ଆମ ସ୍କୁଲ ଆଗରେ ଦହିବରା ବାଲା ଆସି ରୁହେ ନା ପିଲାଙ୍କର ପ୍ରାୟତଃ ଟିଫିିନ ହଉଛି ଦହିବରା। ପ୍ରାୟତଃ ପିଲା ଘରୁ ଯେଉଁମାନେ ବନେଇକି ଦିଅନ୍ତି କିମ୍ବା ନ ଦିଅନ୍ତି ସେଠି ଗୋଟେ ଆମର ବୁଢ଼ା ମାଉସା ଯାାଇଁ ଏଇ ବର୍ଷା ଦିନରେ ଲାଗି ବୋଧେ ପ୍ରାୟତଃ ଟିକେ ମାନେ ସେ ତଥାପି ଯାଉଛନ୍ତି ଯୋଉମାନେ ସବୁ ଅର୍ଡ଼ର ଦେଉଛନ୍ତି ସେ ଯାଇ ଟିଫିନ୍ ଟାଇମ ରେ ଦେଇ ଦେଇ ଆସୁଛନ୍ତି। ନହେଲେ ସିଏ ସେମାନେଙ୍କରେ ସ୍କୁଲ ଖୋଲା ହବାରୁ ପୁରା ସ୍କୁଲ ପ୍ରେୟାର କ୍ଲାସ ପୁଛନ୍ତି ସେ ରୁହନ୍ତି ମାନେ ପ୍ରେୟାର ପରେ ପିଲା ସବୁ କ୍ଲାସକୁୁ ପଳେଇଲେ ସେ ପଳେଇ ଆସ
ନାଇ ମୋ ମୋ କହିବା କଥା ଆପଣ ସକାଳୁ ବିସ୍କୁଟ୍ ଖାଇକି ଯିବେ ସେଇଠୁ ଖାଉ ଖାଉ ସାଢେ ଗୋଟେ ଟେ ଦିଟା ହେଇଯିବ ଯାହା ବି ହେଲେ ଦେହ ଖରାପ ହଉ ଭଲ ମନ୍ଦ ନାହିଁ ଆପଣ ଖାଇଦେବେ ସେଠି ଦହିବରା ହଉ ଭଲ ମନ୍ଦ ଆଉ ଆପଣ ଖାଇଦେବେ ନହଲେ ଘରୁ ବନେଇି ନେଇଯିବେ କିଛି ଅସୁବିଧା ନାହିଁ ଉଠିବେ ଯଦି ଆ ଆପଣ ସାଢେ ଛଅଟାରୁ ଉଠୁଛନ୍ତି ପାଞ୍ଚଟାରୁ ଉଠନ୍ତୁ ଯଦି ପାଞ୍ଚଟାରୁ ଉଠୁଛନ୍ତି ଆପଣ ରାତି ଚାରିଟାରୁ ଉଠନ୍ତୁ। ଅସୁବିଧା କଣ ହଉଛି?
ଯଦି ରାତି ଚାରିଟାରୁ ଉଠୁଥିବି ତାହେଲେ କେତେବେଳୁ ଉଠିବି-?
ଆଚ୍ଛା ଆପଣ ରାତି ଚାରିଟାରୁ ଉଠୁଛନ୍ତି ତାହେଲେ ଆ କିଛି ଅସୁବିଧା ନାହିଁ ଆପଣ ଆଲାରାମ୍ ଦେଇ ସା ତିନିଟାରୁ ମଧ୍ୟ ଉଠି ପାରିବେ।
ଆଜ୍ଞା।
ହଁ ଆପଣ ଶୋଇପଡିବେ ଟେ ବେଳେବେେଳେ ଆପଣ ନଅଟା ବେଳେ ଶୋଇପଡନ୍ତୁ ଆପଣ। ସାଢେ ଆଠଟାରେ ମଧ୍ୟ ଶୋଇପଡନ୍ତୁ ଆପଣ। ନଅଟା ବେଳେ ନିଦ ହଉନି। ଆଛା ଆପଣ ଗୋଟେ କାମ କ ନାହାନ୍ତି ଆପଣ ନିଦ ମେଡିସିନ ଖାଇଦଉନାହାନ୍ତି ଭଲ ହବ।
ନିଦ ମେଡିସିନ ଖାଇଦେଲେ ତ ଆଉ କିଛି ଖାଇବା ପିଇବା ଦରକାର ପଡିବନି।
ହଁ ଆପଣ ରୋଷେଇ ରୋଷେଇ ରୋଷେଇ ବି କରିବାକୁ ପଡିବନି ଆଉ।
ହଁ।
ହଁ ରାତିରେ ରାତି ରୋଷେଇଟା ଛଟେଇ ହେଇଯିବ। ନିଦ ମେଡିସିନ ଖାଇଦବା। ଶୋଇପଡିବା ସକାଳୁ ଉଠିବା ରାତି ତିନିଟାରୁ
ରାତି ତିନିଟାରୁ ନିଦ ଭାଙ୍ଗିବ ବୋଲି ବି କିଛି ଗ୍ୟାରେଣ୍ଟି ନାହିଁ।
ନାଇଁ ନିଦ ଭାଙ୍ଗିବ ଆମେ ସେଇ ହିସାବରେ ମେଡିସିନ ଟା ଖାଇବା ନା ଭାଘ ମାପ
ହଁ।
ହଁ ଯୋଉ ମେଡିସିନ ଟା ଆମର ଗୋଟେ ଖାଇବା କଥା ଆମେ ତାକୁ ଫାଳେ ଖାଇବା ଡା ଡାକ୍ତରଙ୍କ ପରାମର୍ଶ ନେଇ ମେଡିସିନ ନହେଲେ ଖାଇବା।
ଡାକ୍ତର ଏମିତି ଡାକ୍ତର ଭଲ ଲୋକଙ୍କୁ କୌଣସି କିଛି ବି ନିଦ ମେଡ଼ିସିନ୍ ଏ ପ୍ରଥମ କଥା ଲେଖିବେନି। ତାପରେ ଆମର ସବୁ ଠିକ୍ ଠାକ୍ ଅଛି ତେଣୁ ଆମକୁ ଡାକ୍ତର କେବେ ବିି ନିଦ ମେଡ଼ିସିନ ଲେଖିବେନି।
ଆମର ଅସୁବିଧା ହଉଛି ନା ଏଇଟା ଆମେ ଆମର ଅସୁବିଧା ନହିଁ କାହିଁକି। ଆମର ଅସୁବିଧା ହଉଛି ଆମେ ଶୀଘ୍ର ଉଠି ପାରୁନୁ।
ଶିଘ୍ର
ଆମେ ଆମେ ସ୍କୁଲକୁ ଆମେ ସ୍କୁଲକୁ ଟିପିନ ଆମେ ସ୍କୁଲକୁ ଟିଫନ୍ ବନେଇକି ନେଇ ପାରୁନୁ।
ନାଇଁ ସ୍କୁଲ କୁ ଟିଫିନ ବନେଇକି ନଉଛି ନାଇ ଏବେ ଏ ମାନେ ଟିକେ ତିକେ ଲେଟ୍ ହେଇଗଲା କାରଣ ଆମର ସ୍କୁଲଟା ଥିଲା ନା ଆଠେଟା ବେଳେ ଆମେ ଯାଉଥିଲୁ। ଆମେ ସାଢେ ସାତଟା ବେଳେ ବାହାରିକି ଯାଉ। କ୍ଲାସ ତ ଆଠଟା ବେଳେ ହୋଉଥିଲା ଆଠାଟାରୁ ଗୋଟେ କିନ୍ତୁ ବ ର୍ତ୍ତମାନ ବି ହେଇ ଯାଉଚି କ୍ଲାସ୍ ଷ୍ଟାର୍ଟ ହେଉଚି ସାଢ଼େ ଛଅରୁ ତ ଆମକୁ ଏଇଠୁ ଯିବାକୁ ପଡୁଚି ଛଅଟା ବେଳୁ ଛଅଟା ବେଳୁ ଯିବାକୁ ପଡିଲେ ଆମେ ସାଢ଼େ ଚାରିଟା ରାତିରୁ ଉଠୁଚି ଉଠିକି ଗାଧେଇବା ନିତ୍ୟକର୍ମ ସାରି ସବୁ ଇସୁକୁ ଉଠେଇକି ମାନ ନାଁଆତ ନୁହେଁ ତାକୁ ଉଠେଇ ଝିଅକୁ ଉଠେଇ ତାର ବି ସବୁ ନିତ୍ୟକର୍ମ ସାରି ତାକୁ ରେଡି କରିକିରି ବାହାରିଲା ବେଳକୁ ହେଇ ଯାଉଚି ଛଅଟା। ଆଉ ତାପରେ ବି ଯା
ନାଇଁ ମୁଁ କହିବା କଥା ନାଇଁ ନାଇଁ ମୁଁ କହିବା କଥା ଏଇ ଆମର ଯୋଉ ସମ ସ୍ୟା ଗୁଡିକ ଆମେ ଡାକ୍ତରଙ୍କୁ କହିଲେ ଡାକ୍ତର ଓଷ- ଔଷଧ ଲେଖିବେନି।
ନାଇଁ ନାଇଁ ଜମା ଲେଖିବେନି। ନାଇଁ ଯଦି କିଛି ବି ପ୍ରୋବ୍ଲେମ ଥାନ୍ତା ଯଦି ନିଦ ନହବାରୁ ମୋ ଦେହ ଖରାପ ହୋଉଚି। କିମ୍ବା ନିଦ ନ ହବାରୁ ମୋର ବି ପି ବା ପ୍ରେସର ବଢ଼ି ଯାଉଚି। ସେମାନେ କିଛି ଲେଖିବେ ତ ତମର ଟିକେ ଆମେ ଶୀଘ୍ର ଶୋଇଲେ ଶୀଘ୍ର ଉଠିବା ଏଥିରେ ଆଉ ଡାକ୍ତର କାହିଁ ଲେ
ନାଇଁ ଆପଣ କୋହୁଚନ୍ତି ନା ମତେ ଶୀଘ୍ର ନିଦ ହୋଉନି।
ଶୀଘ୍ର ନିଦ ଶୀଘ୍ର ନିଦ କାହିଁକି ହୋଉନି? କାରଣ ମୁଁ ଯେହେତୁ ଆସୁଚି ସକାଳ ଚାରିଟା ରାତିରୁ ଉଠିକି ଏପଟେ ସବୁ କାମ ସାରି ନିଜ କାମ ସାରି ଝିଅର ସବୁ ନିତ୍ୟକର୍ମ ସାରି ଘର ଠାକୁର ପୂଜା କରି ଆଉ ତା ତାପରେ ବାପାଙ୍କୁ ଟିକେ ଚାହା କରିକି ଦେଇକିରି ବାହାରିବାକୁ ପଡୁଚି। ତା ମାନେ ସବ ରାତିରୁ ଭୋରୁ ଉଠି ଯିବାକୁ ପଡୁଚି ନା ଯେତେବେଳେ ମୁଁ ଆସୁଚି ଗୋଟେ ବେଳେ ସେଇ ସମୟରେ ନିଦ ଲାଗୁଚି ଖାଇଦେଲା ପରେ। ତ ସେତେବେଳେ ଘଣ୍ଟେ ଶୋଇପଡୁଚି ଏଇ ସମୟଟା ଶୋଇପଡି ସାରି ଶୋଇପଡିଲେ ରାତିରେ ଟିକେ ନିଦଟା ଟିକେ ଲେଟ୍ ଲାଗିବ ଅଟମେଟିକ। ହଁ ଏଇ ସମୟ ଟା ମତେ ବୋହୁ ତ ଥକା ଲାଗୁଚି। ପୁରା ଟାୟାଡ ହେଇଯାଉଚି ଏଇ ସମୟରେ ମୁଁ ଆସି ସେ ଟିକେ ରେଷ୍ଟ ନେଇଯାଉଚି। ଏଇ ସମୟରେ ଶୋଇ ପଡେ ଟିକେ। ଘଣ୍ଟେ ରୁ ଦି ଘଣ୍ଟା ଶୋଇପଡିଲେ ତାପରେ ଉଠିଲେ ପୁଣି ଫ୍ରେସ୍ ଫୁଣି ଘର ଦ୍ବାର ଝାଡୁ କଲୁ। ଫୁଣି ସନ୍ଧ୍ୟା ଦୋବୁ ତାପରେ ବସି ଝି ମାନେ ଝିଅ ହେରିକାଙ୍କୁ ପାଠ ପଢେଇଲୁ। ପାଠ ପଢିଲେ ସେମାନେ କେତେ ଛଅଟା ରୁ ପାଠ ପଢୁଚନ୍ତି ସାଢେ ଆଠଟା କିମ୍ବା ନଅଟା। ନଅଟା ବେଳେ ମୁଁ ଶୋଇବି କଣ ନଅଟା ବେଳେ ଯାଉଚି ଯାଁଇକି ରୁଟି ହୋଉଚି।
ଆଚ୍ଛା ନଅଟା ବେଳେ ରାତ୍ରି ଭୋଜନ ହୋଉ ଚି ଆପଣ ଖାଇ ପିଇ ଶୋଉ ଶୋଉ ହେଇଯାଉଚି ସାଢେ ଦଶଟା ଏଗାରଟା।
ଆଜ୍ଞା।
ହଁ ନାଇଁ ଆପ-ଆପଣ ଟିକେ ଟାଇମ୍ ବାହାର କରି ଶୁଣନ୍ତୁ ଆପଣ ଟିକେ ଟାଇମ୍ ବାହାର କରି ରେଷ୍ଟ ନିଅନ୍ତୁ ନା। ବଡିକି ରେଷ୍ଟ ଦର କାର ଯଦି ଆପଣ ରେଷ୍ଟ ନବନି ବିଭିନ୍ନ ପ୍ରକାର ବାହାରିବ ସବୁ ରୋଗ।
ନାଁ ନାଁ ରେଷ୍ଟ ନୋଉଚି ବଡି ନା ଖରା ବେଳେ ମୁଁ ଆସି ଶୋଇ ପଡୁଚି ପୁରା
ହୋଉ ହୋଉ ହୋଉ ଆଜ୍ଞା ସମ ଶୁଣନ୍ତୁ ଆଜ୍ଞା ସମୟ ହେଇଗଲା ଣି।
ଆଜ୍ଞା।
ଆଜ୍ଞା ମୁଁ ରଖୁଚି ଆପଣଙ୍କୁ ଏବେ ପାଞ୍ଚଟା ତିନି ବାଜିଚି। ମୁଁ ଆପଣଙ୍କୁ ପାଞ୍ଚ ମିନିଟ୍ ଛାଡି ଆଜ୍ଞା ଫୋନ କରୁଚି। ଆଜ୍ଞା ଧନ୍ୟବାଦ ଆପଣ କଥା ହେଇଦିଅ।